ହ୍ୟାଲୋ।
ହଁ କୁହ।
ହ୍ୟାଲୋ। ହ୍ୟାଲୋ। ଆପଣଙ୍କୁ ମୋ କଥା ଶୁଭ ଯାଉଛି ନା।
ହ୍ୟାଲୋ
ହଁ କଣ କରୁଛନ୍ତି।
କିଛି ନା ଏଠି ମୋବାଇଲ ଟିକେ ଦେଖୁଥିଲି ଆଉ।
ମୋବାଇଲ ଦେକହୁଥିଲେ।
ହୁଁ।
ଆପଣଙ୍କ ଆଡେ ବର୍ଷା କେମିତି ଅଛି।
ହଁ ବର୍ଷା ତ ଜୋରରେ ଲାଗି ରହିଛି ଆଉ। ବର୍ଷା ସକାଳ ଉପରୁ ଲାଗି ରହିଛି ଲାଗି ରହିଛି ଆ ଏଇନା ଟିକେ ଜଷ୍ଟ ଟିକେ ଛାଡିଚଛି।
ହୁଁ ହୁଁ।
ଆ ତମ ଆଡେ।
ଆମଡ ତ ପୁରା ରାତିରୁୁ ପୁରା ବର୍ଷା ଚାଲିଚ ଚାଲିଛି ଏପର୍ଯ୍ୟନ୍ତ ବି ଅଳ୍ପ ଅଳ୍ପ ଏବେ ପକଉଛି ନହେଲେ ପୁରା ଜୋରସୋରରେ ପକଉଥିଲା ସବୁ ସକାଳୁ ଏବେ ଟିକେ ଇଏ ଛାଡିଛି ଏ ତ ଗା ଗଧେଇ ହଉନି କି କିଛି ନହିଁ ଏପର୍ଯ୍ୟନ୍ତ ମୁଁ ଗାଧୋଇ ନଥିଲି ଏ ଏବେ ଗାଧେଇକି ଖାଇକି ଆପଣଙ୍କୁ ମୁଁ ଫୋନ କଲି ଆଉ।
ଉୁଁ ହୁଁ।
ଏମ ପୁ ହଁ ଆଉ ତ ବର୍ଷାରେ ଏବେ ବାହାରକୁ ବାହାରି ହଉନି ଆଉ ଗାଧେଇବି କେମତି? ପାଣି ଆମର ଆଣି ଆର ଥିଲା ପାଣି ଆଣିକିନା ଗାଧେଇବାକୁ ପଡୁଥିଲା। ଓଦା ହେଇଗଲେ ବର୍ଷାରେ ପୁଣି ଥଣ୍ଡା ଜର ବାହାରିବ। ମୁଁ କମା ଟା। ସେମିତି ମାନେ ଥଣ୍ଡା ହେଲାଣି ଯେ ସେ ଖାଲି ଝାଡାକୁ ବାନ୍ତି ଆଜି କରଛି। ଏତେ ମାନେ ଝାଡା ହେଲାଣି ଯେ ଉ ମାନେ ଶୋଇଛି ସେ ତାକୁ ତ ଆ ନେବି ବୋଲି ମେଡିକାଲ ବାହାରିଥିଲି ଯେ ବର୍ଷା ହଉଛି କେମିତି ନେବି ସେଠୁ ଫୁ ବାବାଙ୍କୁ ଫୋନ କଲାାରୁ ସେ ମେଡିସିନ ସବୁ ନେଇକିନା ଆସିଥିଲେ ଆଉ।
ହୁଁଁ ଆଜି କଣ ଆଇଟମ କରୁଛ ତରକାରୀ ପତ୍ର କଣ ହେଇଛି?
ଆଜି ଆମର ଯୋଉ ଅଣ୍ଡାରକାର ହେଇଛି। ଅଣ୍ଡା ତରକାରୀ ଅଣ୍ଡା ତରକାରୀ ଆଉ ଡାଲି ଭାତ ଆଉ।
ଓହୋ ଆଉ ପୁଅ ଝିଅ ଶୋଇପଇଲେ ଆଁ।
ମୁଁ କହିଲି ଆପଣଙ୍କର କଣ ରୋଷେଇ ଆଜି?
ଆମର ଆଜି ପୋଟଳ ପୋଟଳ କୁର୍ମା କରିଦେଇଛୁ ଆଉ ଶାଗ ତ ଆମର ଶାଗ ଦିଟା ମୋ ବୋଉ ଆଁଇଲା ଶାଗ ଦିଟା ଭାଜିଲୁ। ଏମିତି କରୁଛୁ ଆଉ ବୋଉ ବାପା ଦିଟା ମାଛ ଆଣିଦେ ସେଇଟା ଭାଜା ହେଇଛି। ଦେଇଛି ଆଉ ଗରମ ଭାତ ତ ଆମର କେହି ଖାଇବେନି ସେଥିପାଇଁ ଆମର ଗରମ ଭାତ ରାନ୍ଧ
ଊଂହୁଁ ହଁ ମ
ମୋ ସ୍ୱାମୀ ଆଇଲେ ଖାଲି ଗରମ ଭାତ ଟା ରନ୍ଧା ହୁଏଁ।
ଆ ମୁଁ କହିଲି ମୋ ଝିଅ ଶୋଇ ପଡିଛି ମୋ ପୁଅ ଟା ତା ଦେହ ହଲ ନଥିଲା ସେ ଶୋଇପାରିଥିଲା ଟିକେ ସିଏ ଆଉ ଶୋଉନି ତା ମାମୁ ସାଙ୍ଗରେ ସେଟା ବୁଲୁଛି ଆଉ।
ଅହୋ ଭଲ କଥା।
ହୁଁ।
ଛଆ ରାଙ୍କୁ ଖିଆ ଖାଇଆକୁ ପିଇବାକୁ ଦେଇସାଇଲଣି।
ହଁ ଛୁଆ ଖାଇସାଇଲେଣି ସେ ତ ମୋ ପୁଅଟା ତ ଖାଉନି ଖାଲି ବାନ୍ତି କରୁଛି। ଆଉ ତାକୁ ଅଳ୍ପ ଦେଲି ସେ ଟିକେ କଣ ଟିକେ ନେଲା ଆଉ ଖାଇଲାନି। ଅକାଳି ହେଲାଠୁ ମୁଁ ଆଉ ଦେଲିିନି ମୁଁ କହିଲି ହଉ ନ ଖାଉ ପଛେ ଖାଇବ ନହେଲେ ଆଉ।
ହଁ ଯଦି ବାନ୍ତି କରୁଛି ଛୁଆ ଟା ତ ଆ ଉଁ ତୃତୀୟ ବାର ଦେବା ଏଠି ଯୋଉ ତେ ଗଟେ ଯୋଉଥିକ କ ଖାଇଥିବ ସେ ଟିକ ଟା ବି ବାହାର କରିଦବ।
ଜବରଦସ୍ତି ଦେଲେ ଏଡା ଖାଇବନି କିଛି ନାହିଁ।
ଆଉ ମୋ ଶାଶୁ ମା ତ ଖାଉନି ମାନେ କୁରେଇ କୁରେଇ ଖୁଏଇବେ କିନ୍ତୁ ସେ ଏକେଥା ସବୁ ବାନ୍ତି ବୁନ୍ତା କରିଦବ ସଫା।
ହଁ ସେମିତି ଦବା କଥା ନୁହଁ ପିଲା ଯେତେବେଳେ ନ ଖାଇବାକୁ ଚାହିଁବ ସେଇଠୁ ବନ୍ଦ କରିଦେବି ନହେଲେ ସବୁ
ହୁଁ ଯେତି କି ସେ ଖାଇଛି ସେତିକି ତା ଦେହରୁ ଟିକେ ଲାଗୁ ପଛରେ ଆମେ ଫାଙ୍କା ପାଇଲେ ଖୁଆଇଦବା। ଆଉ ଭୋକ ହେଲେ ଟିକେ ଖୁଏଇଦବା। ଆଉ ନଗାତେ ନଗାତେ ଯଦି ଖଇବା ତା ପେଟ ଫୁଲ ହେଇନି ଖୁଆଇବା ଖୁଆଇବା। ସେଟା ଆଉ ହବ କି ସେ ଛୁଆ ପୁଣି ଖାଇଲେ ହବ ନା ଆଉ। ତମେ ଯଦି କହିବ ହ ଖନାକେ ଖାଇବୁ ମୁଁ ଯେତିକି ଖାଉଛି ତୁ ସେତିକି ତାର ଯେତିକି ସେ ଆହାର ସେ ସେତ ତିକି ଖାଇବ।
ହୁଁ ମତେ ତ ଉଁ ଯେତେ ଝାଡ଼ା କଲେ ମତେ କିଛି ଅସୁବିଧା ହୁଏନି ସେ ଝାଡ଼ା କଲେ ପୋଛି ଦଉ କିନ୍ତୁ ଏଇ ଯୋଉ ଏତେ କଷ୍ଟ କରିକି ଛୁଆଙ୍କୁ ତ ଜାଣିଛନ୍ତି କେତେ ଖୁଆଇବା କଷ୍ଟ କେ ଏତେ କଷ୍ଟ କରିକି ଖୁଏଇ ତାକୁ ଯଦି ବାନ୍ତି କରିଥାଏ ମତେ ବହୁତ ରାଗ ଲାଗିଯାଏ।
ଆଉ କଣ କରିବା ବାନ୍ତି କରିବ ଯେ ନାକ ନୁକି ପଟେ ବାହାରିକ ପୁରା ଅ ଧଇଁ ସାହିଁ ହେଇଯିବେ ଛୁଆ।
ହଁ ବା।
ସେଥିପାଇଁ ଛୁଆଙ୍କୁ ଖୁଆଇବ ସତର୍କତାରେ କାରଣ ଯେତିକି ସେ ଖାଇବ ସେ ସେତିକି ହଁ ତାକୁ ଖୁଆଇଲେ ଭଲ।
ହୁଁ।
ପରେ ଆମେ ଖୁଆଇଦବା ଟାଇମ ବାହାର କରିକି ଆମେ ଖୁଆଇଦବା ତ ଆମେ ନହେଲେ ଖାଇ ପିଇକି ସାରି ତାକୁ ଖୁଇଦେଲେ ଗୋଟେ ଚଳିବ ନହଲେ ବା ତାଳୁ ଖୁଏଇ ଦବା।
ହଁ ବା। ମତେ ତ ସେଥିପାଇଁ ଆଜି ଟିକେ ଭଲ ଲାଗୁନି ମୋ ପୁଅ ଦେହ ଡା ଭଲ ନାହିଁ ଯେ ମତେ ଭଲ ଲାଗୁନି ଜମା। ଖାଇବାକୁ ବି ଇଚ୍ଛା ହେଲାନି। ଆଉ ବୋଉ କହିଲା ଛୁଆ ତ ସେମିତି ହେବେ ଆଉ କଣ କରିବା ହଁ ହେଠୁ। ଏ ବାଧ୍ୟ ହେଇକିନା ଖାଇଲି।
ପୁଅର କଣ ହଉଛି କି।
ସିଏ ପା ଝାଡା ବାନ୍ତି ହଉଛି ଏ।
ଝାଡା ହଉଛି
ହଁ।
ହାଲୋ।
ହଁ ଝାଡା ବାନ୍ତି।
ଟିକେ ନଜରିଆ ହେଇଯାଇଥିବ କି କଣ ଟେ ମୁଁ କହିଲିି ନଜରିଆ ହେଇଯାଇଥିବ ବୋଧେ ଆଉ।
ଏଠି କାଲି ସନ୍ଧ୍ୟାବେଳେ ଖେଳୁଥିଲା ଏଠି। ପଡ଼ିଶା ଘରକୁ ଟିକେ ଯାଇଥିଲା ହାରି ତାଙ୍କ କୁକୁରଟା କଣ କହିଲେ କାଲି ସନ୍ଧ୍ୟା ବେଳକୁ। ଅ ତା ଉପରକୁ ପୁରା ଚଢି ଆସିଲା। ଚଢି ଆସିଲା ସେ ସେଇଠି ପୁରା ଚିଚିକି ବୁଲିଲା ପୁରା କାନ୍ଦିଲା। ବହୁତ ଜୋର ପୁରା ନାହାଳିକି କାନ୍ଦିଲା ମତେ ଲାଗୁଛି ସେଇଠି ଟିକେ ଡରିଗଲା କି କଣ।
ଟିକ ଖରିକିଆ ଦେଖେଇ ଦିଅ।
ହଁ ଏ ତ ସକାଳୁ ମନା କଲେ ଦେଖୁନାହାନ୍ତି ସନ୍ଧ୍ୟା ବେଳୁ ଯାହା ଦେଖେଇବି ଆଉ।
ହଁ ସଞ୍ଜ ବେଳେ ଟିକେ ଦେଖେଇଦବ ଲୁଣ ମନ୍ତୁରେ କି ଟିକେ ଆଣିବା ଭାରି ଲୁଣ ମନ୍ତୁରେ କି ଟିକେ ଦେଇଦବ। ନହେଲେ ଲଙ୍କା ଟିକେ ନେଇକି ଝାଡି ଦେଇକି ଚୁଲିରେ ପୁରରେଇ ଦବ।
ହଁ। ନାଇଁ ବୋଉ ତାର ତୁଳସୀ ପତ୍ର ସାତଟା ତାକୁ ଝାଡି ଦେଇଥିଲା ଟିକେ।
ଉଁ ହୁଁ। ଭଲ ନା ଆଉ ଛୁଆଙ୍କୁ ଯେତେ ସତର୍କ ତାର ରଖିବ ଭଲ। ଆଉ ନହେଲେ ତ ଦୁନିଆ ଦେହ ପା ଖରାପ ହବ ତାକୁ। ହଁ ତାଙ୍କ କଥା ଟା ଆଗେ ବୁଝିିବା କଥା ବଡ ମଣିଷ ପଛ କଥା ତାଙ୍କ ତା ବୁଝା ହଉ। ଛୁଆଙ୍କ କଥା ଆଗେ ନିହାତି ବୁଝିବା କଥା।
ହଁ ପା ତାକୁ ମନା କରୁଛି ଯା ନା ଯା ନା ଦୌଡିଲେ ଦୌଡିକି ପଳେଇଲା ମାନିଲାନି କୁ। କୁକୁରଟା ଚଢ଼ି ଆସିଲା ତା ଉପରକୁ ଛୁଆ ଲୋକ ଡରିଗଲା ଆଉ ଛାନିଆ ହେଇଗଲା।
ଉଁ ହୁଁ। ଆଉ ଆପଣ ଖାଇସାଇଲେଣି।
ହଁ ଏବେକା ଖାଇକିନା ଆପଣଙ୍କୁ କଲ୍ କଲି ପା।
ଉଁ ହୁଁ ଆଉ ସମସ୍ତେ ଖାଇସାଇଲେଣି ତମ ବୋଉ ବାପା
ହଁ ବୋଉ ଖାଇସାଇଲାଣି ବୋଉର ଆଉ ଆମ ପୁଅର ଖାଉଥିଲେ ଏନିକା। ଆଉ ମୋ ବାବା ତ ବାହାରେ ରହୁଛନ୍ତି ଆଉ। ତାଳଚେର ବାପା ରହୁଛନ୍ତି।
ସେ ତାଳଚେର ରେ ରହୁଛନ୍ତି।
ହୁଁ
ଉଁ ହୁଁ
ଆମେ ବି ସେଇଠି ଥିଲୁ ଛୁଆ ରୁ ମୁଁ ସେଠି ପଞ୍ଚମ ଯାଏ ଆମର। ରହିକି ପାଠ ପଢୁଥିଲି ଦଶ ବର୍ଷ ହେଲା ସେଇଠି ଥିଲୁ। ତାପରେ ଟିକେ ଅସୁବିଧା ହେଲା ଗାଁକୁ ପଳେଇ ଆସିଲୁ। ଗାଁକୁ ପଳେଇ ଆସିଲୁ ଏଠି ତାପରେ ଷଷ୍ଠରୁୁ ମୁଁ ଏଠି ଗାଁ ରେ ପଢିଲି। ଗାଁ ଗାଁ ସ୍କୁଲ କଲେଜ ଗାଁରେ ପଢ଼ିଲି ଆଉ ତାପରେ ମୋ ଭାଇ ହେଲା ପରେ ଏଇଠିକି ପଳେଇ ଆସିଲୁ ସମସ୍ତେ ଆଉ ବାପା ଏକୁଟିଆ ଖାଲି ରହୁଛନ୍ତି ସେ ଠି ଆଉ ନିଜେ ତାଙ୍କର ରୋଷେଇ ବାସ କରୁ
ଖିଆ ପିଆରେ
ହଁ ଖିଆ ପିଆ ରେ ତ ବହୁତ ଅସୁବିଧା ହଉଚ ଆଉ ହବନି କିନ୍ତୁ ଏକୁଟିଆ ମଣିଷ ଆଉ କଣ କରିବେ ନିଜେ କାମରୁ ଆସିକିନା ନିଜେ ରାନ୍ଧି ବାଢିକି ଖାଇଲା ବେଳକୁ ତାଙ୍କୁ ଭଲ ଲାଗୁଛି କି? ବେଳେ ବେଳେ କରୁଛନ୍ତି, ବେଳେ ବେଳେ ହୋଟେଲରୁୁ ନେଇ ଆସୁଛନ୍ତି ଖାଇ ଦଉଛନ୍ତି ଆଉ।
ରୋଷେଇ କରିବା ଟା କଣ ସହ ସହଜ କି ଯାହାହେଲେ ନିଜେ ରୋଷେଇ କରିକି ଖାଇଲା ବେଳୁ ପୁଣି କାମ ରହୁଚି କାମ କରିକି ଆସିବ ରୋଷେଇ କରିକି ଖାଇଲା ଯାବି ହେଲେ ଚିଡଚିଡି ଲାଗିବ।
ଉଁ ନାଇଁ ବାପାଙ୍କ ଦେହ ଟା ଟିକେ ଏବେ ଅସୁସ୍ଥ ରହୁଛି ତ ଆଉ ସେ ନିଜେ ବି କରିକିନା ଖାଇ ବିି ପାରୁନାହାନ୍ତି, ହୋଟେଲ ରୁ ପ୍ରାୟ ଟାଇମ ନେଇ ଆସୁଛନ୍ତି। ଖାଦନ ହେଲେ ହୋଟେଲ ଖାଇବା ଟା କଣ ଶାନ୍ତି କି ଘର ଖାଇବା ଯେମିତି ଶାନ୍ତି ହୋଟେଲ ଖାଇବା ଟା ଶାନ୍ତି ହବ।
ହୋଟେଲ ର ଅଏଲ୍ ଫୁଡ୍ ବହୁତ। ତ ହେଲା ଯେତେ ଅଏଲ ଫୁଡ ରହୁଉଛି ହୋଟେଲ ଅଧିକାଂଶ ତେଲ ଟା
ପଲା ତରକାରୀ ଆଣନ୍ତିୁନି ସେମିତି ଭଜା ନହେଲେ ଡାଲମା ଆଉ ଏଇ ରୁଟି ଏମିତି ଆଣନ୍ତି। ଭାତ ନିଜେ କରିଦିଅନ୍ତି ଘରେ। ଏ ତରକାରୀ ଯାହା ଟିକେ ଆଣନ୍ତି ଆଉ। ସେଠି ଅଛନ୍ତି ମାଉସୀ ଜଣେ ଚିହ୍ନା ଅଛନ୍ତି, ସିଏ ସବୁବେଳେ ଏଁ ଖାଇବା ପିଇବାକୁ ବି ଦିଅନ୍ତି।
ଆଉ ତମ ବାଇରେ କଣ ଲଗେଇଛ?
ଉ କଣ କହିଲେ?
ମୁଁ କହିଲି ବାଇରେ କଣ ଲଗେଇଛ?
ହ ବାଡିରେ ତ ଯାହା ସବୁ ଲଗେଇଥିଲେ ଏମିତିକା ଯେମିତିଆ ବର୍ଷା ହେଲାଣି ସବୁ ମାନେ ବର୍ଷାରେ ସବୁ ଗଛ ବି ପ ଚି ଗଲାଣି। ଏ ସାରୁ, ଓଲୁଅ, ଭେଣ୍ଡି, ବରଗୁଡି ଏମିତି ଲଗା ହେଇଛି। ଏ ଭେଣ୍ଡି, ବରଗୁଡି ଗଛ ଗୁରା ଏବେ ପୋତା ହେଇଥିଲା। କାକୁଡି, ଜହ୍ନି ନ ଲଗାଥିଲା ଏରା ତ ସବୁ ବର୍ଷାରେ କଣ ଗଛ ଆଉ ଉଧଉନି। ଏତେ ବର୍ଷା ହେଲାଠୁ ପୁରା ବର୍ଷାରେ ବୁଡିକିନା ରହିଲାଣି ଗଛ ଗୁରା ଆଉ କଣ ହବ ସେଇଗୁଡାକ?
ଛେଇପା ଏତେ ବର୍ଷା ଜ ମାନେ ସକାଳୁ ରା କାଲିଠୁ ରାତିଠୁ ଲାଗି ରହିଛି। ଲାଗି ରହୁଛି ମାନେ ଏଇନା ଟିକେ ଯାହା ଟିକେ ଛାଡିଛି ନହେଲେ ନାଇଁ ବର୍ଷା ଖାଲ୍ କଣ କହିବ ଆଉ।
ଆଉରି ତ ତିନି ଚାରି ଦିନି ହବ କଣ କହୁଛନ୍ତି?
ତ ଏଇ ଯୋଉ ନ୍ୟୁଜ କହୁଥିଲା ହଉଛି ନ୍ୟୁଜ ତ କହୁଥିଲା ଆଉ ବର୍ଷା ତିନି ଚାରି ଦିନି ଏମିତି ଲାଗି ରହିବ ର ଥଯାତ୍ରା କେମିତି ଟାଣିବେ କେଜାଣି, ଏମିତି ଯଦି ବର୍ଷା ଲାଗି ରହିବ।
ରଥ ଟଣା ଆଉ
ଭଗବାନଙ୍କର ରଥଯାତ୍ରା ଏ ବର୍ଷ କେମିତି ଯିବ କେଜାଣି?
ଭଗବାନଙ୍କ ରଥ ଯାହାହେଲେ ବି ଉ ଠାକୁର ଅଛନ୍ତି, ସେ କଣ ବର୍ଷାରେ ହଉ ପଛେ ଲୋକମାନେ ଯାଇକିନା ଟାଣିିବେ।
ହୁଁ।
ଆଲି ଠାକୁରଙ୍କ ଭକ୍ତ ମାନେ ଆଉ ଖରା ବର୍ଷା ଶୀତ ଏସବୁ କୁ ଆଉ ମାନିବେ ନା କିଛି ମାନିବାର ନାହିଁ, ଯାହାହେଲେ ବି
ଜାଣିଛ ଜଣେ ଜାଣେ ହଉ ହଁ ମୁଁ ତମକୁ ଗୋ ଏଇ ଗୋଟେ ମିନିଟ ଛାଡିକି କଲ କରୁଛି।
ହଉ ହଉ।
ହଉ।